ହଉ।
ଆଜ୍ଞା ଶୁଭ ସକାଳ ବନ୍ଧୁ।
ଶୁଭ ସକାଳ ଶୁଭ ସକାଳ ବନ୍ଧୁ, ହାଲୋ ବନ୍ଧୁ କେମିତି ଅଛ?
ଆଜ୍ଞା ମୁଁ ଅଛି ଭଲ ଅଛି ବନ୍ଧୁ ତ ଆପଣ କେମିତି ଅଛନ୍ତି?
ମୁଁ ବୋଧେ ଭଲ ଅଛି, ଆଜି ହଠାତ୍ କେମିତି ମନେ ପଡିଗଲା।
ନା ଏମତି ବସିଥିଲି ହଠାତ୍ ସ୍କୁଲ ବେଳର କଲେଜ ବେଳର ସ୍ମୃତି ସବୁ ମନେ ପଡିଲା। ସେଥିପାଇଁ ଭାବିଲି ଆପଣଙ୍କୁ ଟିକେ କଲ କରିଦବା।
ସତରେ ସ୍କୁଲ ଜୀବନ ଭଳି ସୁନ୍ଦର ସମୟ ଆଉ କେଉଁଠି ମିଳେ।
ଠିକ କହିଲେ। ସକାଳେ ଯେମିତି ୟୁନିଫର୍ମ ପିନ୍ଧି ସ୍କୁଲ ଯିବା, ବନ୍ଧୁ ମାନଙ୍କ ସହିତ ମଜା କରିବାହା। ସବୁ କିଛି ଆଜି ମତେ ମନେ ପହୁଛି। ସେଥିପାଇଁ ଏବେ ଯେହତୁ ଦେଖ ଜାଣିପାରୁଥିବେ ଦଶଟା ସମୟ ସ୍କୁଲ ଯିବାର ସମୟ। ତ ହଠାତ୍ ମନେ ପଡିଗଲା।
ହଁ। ହଁ ବିଶେଷ କରି ଟିଫିନ୍ ସମୟରେ ଆମେ ସମସ୍ତେ ମିଶି ଖାଇବା ବାଣ୍ଟି ଖାଇଥିଲୁ। ସ୍କୁଲ ରେ ମମି ଯାହା ସବୁ ମା କରିକି ଦେଇଥାନ୍ତି। ତାକୁ ଆମେ ସମସ୍ତେ ବାଣ୍ଟି ଗୁଣ୍ଟି କରି ଖାଉ ସମସ୍ତେ ଯାହା ଯାହା ଆଣିଥାନ୍ତି। ଆଉ ମୋର ସ୍କୁଲ ତ ପାଖରେ ଥିଲା। ଆମର ଖେଳ ଛୁଟି ସମୟରେ, ମୁଁ ସାଇକେଲ କିମ୍ବା ଚାଲି ଚାଲି ଦୌଡି ଦୌଡି ପଳେଇ ଆସୁଥିଲି।
ହ
ଖାଇଦେଇେ ପଳଉଥିଲି ବହୁତ ଭଲ ଲାଗେ ଆଉ ତା ସହିତ ଆଚାର, ତେନ୍ତୁଳି, କୋଳି ସବୁ ନେଇକି ଯାଉଥିଲୁ ସାଙ୍ଗରେ ସ୍କୁଲ ରେ ଭି ଭିତରେ କ୍ଲାସ ସମୟରେ, ଯେତେବେଳେ ଶିକ୍ଷକ ପଢଉଥାନ୍ତି ସେତେବେଳେ ଲୁଚି ଲୁଚି ଖାଉଥିଲୁ ବହୁତ ମଜା। ଅସଲା।
ହଁ ଅ ଏବେ ମନେ ପଡ଼ିଲେ ସେ ସ୍ମୃତି ସବୁ ଯେମିତି ଆଖି ଆଗରେ ନାଚି ଉଠୁଛି। ସେମିତି ସ୍କୁଲବେଳ ର ତ ସମୟ ପଳେଇଲା ତାପରେ କଲେଜ, କଲେଜ ର ଜୀବନ। ଆପଣଙ୍କର କଲେଜ ଜୀବନ କେମିତି କଣ ଥିଲା ତା ବିଷୟରେ ଟିକେ କହିଲା ଖୁସି କରୁିନ୍ତି।
କଲେଜ ସମୟରେ କଣ କହିବି କଲେଜ ସମୟରେ ଭଲ ଥିଲା କଲେଜ ସମୟ ବଟ୍ କଲେଜ ସମୟ ସ୍କୁଲ ସମୟ ବହୁତ ଡିଫରେଣ୍ଟ ଅଲଗା ଅଲଗା ଜିନିଷ ସ୍କୁଲ ସମୟରେ କଣ ଆମେ ବହୁତ ବର୍ଷ ଧରି ସାଙ୍ଗ ସାଥିରେ ରହୁଥିଲୁ ପ୍ରଥମ ଶ୍ରେଣୀରୁୁ ଅଙ୍ଗନବାଡି ନେଇକି ଦଶମ ଶ୍ରେଣୀ ପର୍ଯ୍ୟନ୍ତ। ଆମେ ଯୋଉ ପଢୁଥିଲୁ ତାର ଅଲଗା ହଉଛି ବିଶେଷ୍ୟ ତ ଇଏ ହଉଛି କଲେଜ ଟାଇମ ର ଆମେ ବର୍ଷେ ଦି ବର୍ଷ ପଢିବୁ ପୁଣି ଅଲଗା ହେଇଯିବୁ କିଏ କାହା ବାଟରେ ସିଏ ତାହା ବାଟରେ ରପଟେ ସ୍କୁଲ୍ ହଉଛି ମୋର ଗ୍ରାମରେ ସ୍କୁଲ ଥିଲା। ଗ୍ରାମ ଛୁଆ ଜୀବନ ସାଥି ପାଇଁ ସେମାନେ ଆମର ସାଙ୍ଗ ହେଇକି ରୁହନ୍ତି। ସବୁବେଳେ ଆଜି ନୁହେଁ କାଲି ନୁହେଁ ଯେତେବେଳେ ଗଲେ ରାସ୍ତାଘାଟରେ ଦେଖା ହୁଅନ୍ତି।
ଠିକ୍ କହିଲ ବନ୍ଧୁ। ସ୍କୁଲ ଯଉ ଆପଣ କହିଲେ କଲେଜ ଗଲେ କଲେଜ ପରେ ଆପଣ କେଉଁଠି ହଷ୍ଟେଲ ରେ ରହୁଥିଲେ ନା ଘରେ ରହିକି ପାଠ ପଢା କରୁଥିଲେ।
ନାଇଁ କଲେଜ ସମୟରେ ତ ମୁଁ ହଷ୍ଟେଲରେ ରହୁଥିଲି। ଆପଣ କୁହନ୍ତୁ କିଛି ଆପଣଙ୍କ ବିଷୟରେ ଏବେ ସବୁ କଣ ଚାଲିଛି।
ଏବେ ତ ଆମ ବେଳ ରେ ତ ସ୍କୁଲତ ଅଲଗା ଥିଲା ଏବେ ତ ସ୍କୁଲ ଆଉ ଏବେ ଯୋଉ କଲେଜ ଏବେ ତ ବହୁତ ଅଲଗା ଅଛି। ମୋ ବେଳେ ମୋ କଲେଜ ଟାଇ ସକାଳୁ ଉଠିକି ଛଅଟା ମୋର କ୍ଲାସ ଆରମ୍ଭ ହଉଥିଲା ଛଅଟାରୁ କଲେଜ ଯାଇକି ସକାଳ ଦଶଟା ସୁଦ୍ଧା ଆସିକି ଘରେ ପହଞ୍ଚି ଯାଉଥିଲୁ।
ଆଜ୍ଞା ମୋର ବି। ଆଜ୍ଞା ମୋର ବି ମନେ ଅଛି ଆପଣ ସବୁବେଳେ ଆଳୁ ଚୋପା ଆଣୁଥିଲ। ଆମେ ସମସ୍ତେ କେତେ ବଢିଆ ମିଶିକରି ଖାଉଥିଲୁ।
ଆଜ୍ଞା।
ଆପଣଙ୍କ ଟିଫିିନ କୁ ବି ଆମେ ଶେଷ କରିଦଉଥିଲୁ।
ଏବେ ସ୍କୁଲ ସରିଗଲା କଲେଜ ସରିଗଲା ଏବେ ସମସ୍ତେ ନିଜ ନିଜର ଦୈନନ୍ଦିନ କାର୍ଯ୍ୟ ମୟ ଜୀବନରେ ବହୁତ ବ୍ୟସ୍ତ ରହୁଛନ୍ତି। ଆଉ ଆପଣଙ୍କର ଏବେ ଦୈନନ୍ଦିନ ଜୀବନ କେମିତି କଣ ଚାଲିଛି ସ୍କୁଲ ଜୀବନ କଲେଜ ଜୀବନ ପରେ କିଛି ପାର୍ଥକ୍ୟ ଆପଣଙ୍କୁ ଅନୁଭବ ହଉଛି।
ବହୁତ ପାର୍ଥକ୍ୟ ରହୁଛି ଆଉ ଆଗ ଭଳିଆ ଯେ ବିନା କିଛି ଆ ଆଶାରେ ବିନା କିଛିରେ ଯୋଉ ସାଙ୍ଗମାନେ ମିଳୁଥିଲେ ଆଉ ସେଭଳିଆ ସାଙ୍ଗ ମିଳୁନାହାନ୍ତି। ତ ଆଉ ଯାହା ହଉ ସ୍କୁଲର ସ୍କୁଲ ବେଳର ସାଙ୍ଗ ଯେମିତି ଆଜି ପର୍ଯ୍ୟନ୍ତ ବି ମୋର ମନେ ରୁହେ ଏବେ କଣ ଖାଲି ଶୋଇବା ଉଠିବା କାମରେ ଯିବା କାମରେ ଆସିବା। ଆଉ ବାସ୍ ସେତିକି ଆଉ ନା ସେ ପିଲା ଦିନର ଖେଳନା ସେ ପିଲା ଦିନର ଟିଫିନ ସେ ସବୁ କଥା ବହୁତ ମନେ ପଡେ। ଆଉ ସ୍କୁଲ ର ବାର୍ଷିକ ଉତ୍ସବ ମନେ ଅଛି।
ଆଜ୍ଞା ଆଜ୍ଞା ସ୍କୁଲରେ ବାର୍ଷିକ ଉତ୍ସବ ତା ପୂର୍ବରୁ କିଛି ଦିନ ପୂର୍ବରୁ ସ୍କୁଲରେ ଅଧା ଦିନ କ୍ଲାସ କରିକି ଆଉ ଲାଷ୍ଟ ବେଳକୁ କ୍ଲାସ୍ ଗୁଡା ବନ୍ଦ କରିକି ଯାଇକି ନାଚିବା ଯଦି ଗୀତ ହଉଥିବ ଗୀତ ଗାଇବା କାହିଁକିନା ବହୁ କ୍ଲାସ କରିବାର ନଥାଏ। ଯାଇକି ସେଥିରେ ସବୁ ଯୋଗଦାନ ଦିଅନ୍ତି।
ଗଣିତ ସାର୍ ଙ୍କୁ ତ ସମସ୍ତେ ଭୟ ଭୟ କରୁଥିଲେ। କିନ୍ତୁ ସେ ବହୁତ ଭଲ ପଢାଉଥିଲେ। ତାଙ୍କ ପାଇଁ ଆଜି ମୋର ଗଣିତ ଭଲ ହୋଇଛି। ମୁଁ ଏଇଟା ତ ସମସ୍ତଙ୍କୁ ମୁଁ କହିପାରିବି ଆ ଆଉ ବାର୍ଷିକ ଉତ୍ସବରେ ମୁଁ ଏକ ନାଟକ ଭାଗ ନେଇଥିଲି। ବୁଝିଲେ? ଆଉ ମତେ ନାଟକରେ ବ-ବହୁତ ତ ନାଟକରେ ଆନନ୍ଦ ଲାଗେ। ସମସ୍ତଙ୍କ ସାମ୍ନାରେ ନାଟକ କରିବା ପାଇଁ ବହୁତ ଭଲ ଲାଗେ। ଆଉ ମୁଁ ଫାଷ୍ଟ ପ୍ରାଇଜ ମଧ୍ୟ ପାଇଥିଲି।
ଆଜ୍ଞା ଆଜ୍ଞା। ମୁଁ ବି ନିଜେ ଦେଖିଛି ଆପଣ ନାଚୁଥିଲେ, ଭଲ ନାଚୁଥିଲେ। ଷ୍ଟେଜ ଉପରେ ଯିବାକୁ ବହୁତ ଡର ଲାଗୁ ଗଲା ପରେ ସବୁ କିଛି ଭଲ ଲାଗିଲା। ଆଉ କଲେଜ ପରେ ନୂଆ ଜୀବନ ଆରମ୍ଭ ହେଲା। ସେଠାରେ ନୂଆ , ନୂଆ ପରିବେଶ ସବୁ କିଛି ଅଲଗା ଥିଲା। ତ ଏବେ ଯୋଉ ଆପଣ ଯୋଉ ପରିବେଶରେ ଅଛନ୍ତି, ଯାଉଛନ୍ତି ଅଫିସ ଯାଉଛନ୍ତି ଆସୁଛନ୍ତି ତ ସେଠି ଆପଣଙ୍କର କେହି ଘନିଷ୍ଠ ବନ୍ଧୁ କେହି ଅଛନ୍ତି?
ହଁ ଅଛନ୍ତି ସେମିତି, ଆମେ ଯାଉ ଖିଆପିଆ କରୁ ବାସ୍ ଅ ଏମତିକି ଆସୁ ଏମିତି ଆଉ ସେମିତି ଆଉ ସ୍କୁଲ ଭଳିଆ ଭଳିଆ ସାଙ୍ଗ ନାହାନ୍ତି। ଫିର୍ ବି ଯାହା ବି ହଉ ଭଲ ଲାଗୁଛି ଯେମିତି ଯାହା ଚାଲିଛି ଆଉ।
ଯାହା ହେଉ ଶୁଣିକି ବହୁତ ଖୁସି ଲାଗିଲା ଆପଣ ବି ଆପଣଙ୍କ ଜୀବନରେ ବହୁତ ଖୁସିରେ ଅଛନ୍ତି। ତ ଆପଣ ଏବେ ।
ହଁ ନିହାତି। ଆମେ ତ ଓଡିଶା ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ଭଲ ଭଲ ଯେମିତି ଆସୁଛି ଆଗକୁ ଆମର ଯାହାବି ସବୁ ରହିବ ଯେମିତି ଏବେ ରଜ ଗଲା ଯେମିତି ଆଗକୁ ଦୁର୍ଗା ପୂଜା ଆସିବ ସବୁ ପୂଜାରେ ମଧ୍ୟ ଯାଉ ଆମେ।
ଆଜ୍ଞା ଆଜ୍ଞା। କିନ୍ତୁ ଏବେ ଆଗରୁ ଯେମିତି ଆମେ ଯୋଉ ସବୁ ପର୍ବପର୍ବାଣି ପାଳନ କରୁଥିଲେ, ଏବେ ସେ ପର୍ବପର୍ବାଣୀ ପର୍ବପର୍ବାଣୀ ଅଛି ସତ, ସେ ସବୁ ଆ ମଜା ନାହିଁ। ସେ ଘରକୁ ଗଲେ ଆଉ ସେ ସାଙ୍ଗସାଥି ନାହାନ୍ତି କି ସେସବୁର ଆଉ ମଜା ନାହିଁ ଏବେ। ତ ଆପଣ କେବେ ଘରକୁ ଯାଉଛନ୍ତି?
ହଁ ବିଶେଷ କରି ମୁଁ ଘରକୁ ଗଲେ ଆମର ସାଙ୍ଗମାନଙ୍କ ସହିତ କଥା ହେବା ପାଇଁ ଭଲ ଲାଗେ। ଆମେ ସମସ୍ତେ ପାର୍ଟି କରୁ ବନ୍ଧୁମାନଙ୍କ ସହ ଗପସପ ସେ ସମୟ ବହୁତ ମଜେଦାର୍ ଥିଲା। ଆଉ ଏବେ ବି ଯେତେବେଳେ ଯାଉ ସମସ୍ତେ ସମସ୍ତଙ୍କର ଜୀବନ ଯାପନ ରେ ବହୁତ ବ୍ୟସ୍ତବହୁଳତା ଜୀବନରେ ବ୍ୟସ୍ତ ରହୁଛନ୍ତି। ଆଉ କହିବାକୁ ଗଲେ ମୋର ଯେତିକି ଗ୍ରାମ ସ୍କୁଲ ସାଙ୍ଗ ମାନେ ବି ଆମେ କଲେଜ ରେ ସାଙ୍ଗ ପଢୁଥିଲୁ। କଲେଜ ପ୍ରଜେକ୍ଟ କରିବା ବେଳେ ମଧ୍ୟ ଅନେକ ସ୍ମୃତି ସୃଷ୍ଟି ହୋଇଥିଲା ସେଇ ସମୟରେ। ଗ୍ରୁପ ପ୍ରୋଜେକ୍ଟରେ କେହି କାମ କରୁଥିଲେ ଆଉ କେହି କେବଳ ନାମ ଦେଉଥିଲେ। ସେମିତି ବନ୍ଧୁ ସବୁ ଗ୍ରୁପ ରେ ଥାଆନ୍ତି ହସି ହସି ମାନେ ବହୁତ ଭଲ ଲାଗେ। ଆଉ ଲେଜ୍ ପିକନିକ୍ ମୋର ସବୁଠାରୁ ପସନ୍ଦାର ସ୍ମୃତି ଥିଲା କଲେଜ ପିକନିକ ମୋର ମଧ୍ୟ ସେଠାରେ ଆମେ ବୋହୁତ ଫଟୋ ଉଠାଇଥିଲୁ। ଏବେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ସେଇ ସମୟ ସେଇ ସମୟକୁ ବୋହୁତ ମିସ୍ କରୁ
ତ ଆପଣ ଯେମିତି କହିଲେ କଲେଜ ପିକନିକ୍ ଆପଣଙ୍କର ବୋହୁତ ପସନ୍ଦର ସ୍ମୃତି ଥିଲା। ତ କଲେଜ ପିକନିକ ଆପଣ କୋଉଠିକି ଯାଇଥିଲ କାହିଁକି ନା ମୁଁ ତ ମୋର ସ୍କୁଲ ବେଳେ ପୁରା ଲାଷ୍ଟେ ଯାଇଥିଲି। ଢେଙ୍କାନାଳ ଯାଇଥିଲୁ ଆମେ ପୁରା ସ୍କୁଲ ଢେଙ୍କାନାଳରେ କେତେ ସାରା ଜାଗା ସେଠି ହଁ ସାଇନ୍ସ ପାର୍କ ସେଠି ଆମର। ସପ୍ସସଯ୍ୟା ମନ୍ଦିର ହୋଉ ଏଟା କପିଳାସ ମନ୍ଦିର ହୋଉ। ଆମେ ପୁରା ତେରଶବାଉନୁ ପାହାଚ ଚଢିକି ଯାଇନ ସେଠି ବୋହୁତ ମଜା ହେଇଥିଲା ତ ଆପଣ ସେ କଲେଜ ପରେ କୋଉଠିକି ଭେଟ ଯାଇଥିଲେ ତା ବିଷୟରେ କିଛି କହିଲେ ଭଲ ହୁଅନ୍ତା।
ନିହାତୀ ନିହାତୀ। ତ କଲେଜ ବେଳେ ଆମେ ଯାଇଥିଲୁ ଏମ୍ ସୀତାକୁଣ୍ଡ। ଆଉ ବାରିପଦା ସେପଟେ ଆମର ଓଡିଶାରେ ଅଛି ଗୋଟେ ଜାଗା।
ସେଇପଟେ ଆମେ ଯାଇଥିଲୁ।
ଆଜ୍ଞା ତ ସେଠି ଆପଣ କଣ କେମିତି ଯାଇଥିଲେ କେମିତି ଯାଇଥିଲେ ତ ସେଇ ବିଷୟରେ କିଛି କହିଲେ ଭଲ ହୁଅନ୍ତା। ଆପଣ ଖାଲି କଲେଜ ପିକନିକ ଯାଇଥିଲେ ନା ଆପଣ ଫ୍ୟାମିଲୀ ଫ୍ୟାମିଲୀ କେବେ ଯା ଯାଆନ୍ତି ଆପଣ।
ହଁ ଫ୍ୟାମିଲି ପିକ ରେ ଆମେ ଯାଉ। ନୂଆ ବର୍ଷରେ ବୋହୁତ ଥର ଯାଇଛୁ ଆମେ ନୂଆ ବର୍ଷରେ ଆଉ ସମସ୍ତେ ଆମେ ରୋଷେଇ କରିକି ନେଇକି ଯାଉ ସେଠି ବି ରୋଷେଇ କରୁ ଆଉ ଛୋଟ ଥିଲା ବେଳେ ଆମର ବଡ ଭାଇ ଗାଁ ଲୋକ ସବୁ ବଡ଼ ଭାଇ ବଡ଼ ଭଉଣୀ ମାନଙ୍କ ସହିତ ଆମେ ପିକନିକ କରିବାକୁ ଯାଉ। ଆଉ ବୋହୁତ ବିଲ ଆ ପାଣି। ସବୁ କ୍ରସ୍ କରିକି ସବୁ ଯାଉ ଗୋଟେ ଜାଗାରେ ପହଞ୍ଚୁ ସବୁ ମିଶି। ଆଉ ପାଣି ଖୋଲିବାକୁ ହେଲେ ବାଲିକୁ ବାଲିକୁ ଏମିତି ଆଡେଇ ଆଡେଇ ଯେମିତି ସମୁଦ୍ର କଡରେ ପାଣିିବାହାରେ ନି ଚୁଆ ଖୋଳିଲେ।
ତ ସେମିତି ଚୁଆ ଖୋଳିକି ଆମେ ବାଲ୍ଟିରେ ପାଣି ନେଇକି ରୋଷେଇ କରିକି ଖାଉ। ସେ ସବୁ ଦିନ ବୋହୁତ ଭଲ ଲାଗେ ଯାହା ହୋଉ ଏତେ ଦିନ ପରେ କଲ୍ କଲ ବୋହୁତ ଭଲ ଲାଗିଲା।
ଏବେ ସବୁ ପୁଣି ସବୁ ପୁରୁଣା ସ୍ମୁତି ସବୁ ମନେ ପଡିଗଲା।
ଅ ହଃ।
ଆଉ କେବେ ଦେଖାହେଲେ ପୁରୁଣା ଫଟୋ ସବୁ ଆଜ୍ଞା ପୁଣି କେବେ ଦେଖାହେଲେ ପୁରୁଣା ଫଟୋ ସବୁ ଦେଖିବା। ଆଉ ସ୍ମୁତିସବୁ ତାଜା କରିବ।
ନିହାତି ନିହାତି।
ଆଜ୍ଞା ଆଉ ଆପଣ ଏବେକଣ ଖାଇବା ସକାଳର ଖାଇବା ସରିଗଲାଣି ଆପଣଙ୍କର।
ନାଇଁ କୂଅ ସକାଳୁ ଖାଇବା ସରିନି ଏଇ ଆପଣ ଏବେ କଲ୍ କଲେ କଥା ହେଉଥିଲୁ ଜଷ୍ଟ ଏବେ ଯି ଯିବି ଖାଇବି ଖାଇବା ଯାହା ସବୁ ବନା ହେଇକି ଅଛି ଯିବି ଏବେ ଖାଇବି ଆଉ।
ହଁ ତାହେଲେ ଆପଣଙ୍କର ଦୈବାନ୍ଦିନ ସବର ବାହାର କରିକି ଆପଣ କେବେ ଆସନ୍ତୁ କେବେ ଦେଖାହବ?
ନିହାତି ନିହାତି କେବେ ଦେଖା ହବ। ଏମିତି କଲ କରି କଥା ହବା ଏବେ ପାଇଁ ମୁଁ ଯାଉଛି କଣ ଦି ଏଇଟା ଖାଇବି ଆଉ ଆପଣ ବି ଭଲରେ ରୁହନ୍ତୁ ଜୟ ଜଗନ୍ନାଥ।
ଆଜ୍ଞ ଆଜ୍ଞା ଧନ୍ୟବାଦ ଜୟ ଜଗ